ହ୍ୟାଲୋ।
ହଁ ଭାଇ କଣ କରୁଛନ୍ତି।
ଏଇ ବସିଥିଲି ଆଉ।
ହଁ ଗୋଟେ କାମ କରିବେ ମାନେ ସାଙ୍ଗେ ସାଙ୍ଗେ ଟିକେ କହିବେନି। ଟିକେ ସମୟ ଜଷ୍ଟ ଟା ଆମକୁ ଦଶ ମିନିଟ୍ କଥା ହେବାର ଅଛି ହେଲା କି ଟିକେ ସମୟ ୱେ କରିବେ ଗୋଟେ ସେକେଣ୍ଡ ଦି ସେକେଣ୍ଡ ଏମିତି ତାରେ କହିବେ
ହଉ ହଉ ଠିକ ଅଛି ତମେ ଶୁ ମୁଁ ତ ମାନେ ଫା କେବେ କଥା ହେଇନି ଫାଷ୍ଟ କଥାଉଛି ଶୁଣ ତମେ ଯୋଉଟା ମତେ ପଚାରି ବ ହେଲା ସେ ସେଇଟା ମୁଁ ତମକୁ ବି ପଚାରିବି ଠିକ୍ ଅଛି।
ହଁ ସେମିତି ହିଁ ହୁଏ ଆମ ଭିତରେ ଫିଫ୍ଟି ଫିଫ୍ଟି କଥା ହେଲେ ଚଳିବ
ମୁଁ କହୁଚି ମୁଁ କେବେ କଥା ହେଇନିଁ କାମ ଟା କରିନି ମତେ ଖାଲି ଜଣେ କହିଲେ ବୋଲି ମୁଁ ଏମିତି କରିଦଉଚି ତ ସେଥିପାଇଁ ମୁଁ ଏରା କିଛି କା ହୁଁ ହୁଁ।
ଏ କାମଟା କିନ୍ତୁ ହଁ ଏଟା କିଛି ଖରା ନୁହେଁ। ଭଲ ଦିନିଷ ଆଉ ଆ ଉଁ ଆପଣଙ୍କ ଗାଁରେ କେମିତି କଣ ରଜ ପାଳନ କରାଯାଏ।
ସେଟା ମାନେ ଏବେ କ ଚାଲୁ ହେଲାଣି କଲ ଟା ନା ହେଇନି
କୁହନ୍ତୁ ଆପଣଙ୍କୁ ପଚାରୁଚି ସବୁ କିଛି।
ହଁ ହଁ ଆଉ ରଜ ତ ଆମ ଗାଁରେ ସେମିତି ମାନେ ବହୁତ ଭଲସେ ହୁଏ ଆଉ ଦୋଳ ପ-ପ-ପଡେ ବହୁତ ଆଉ ମହୋତ୍ସବ ପୁରା ଭଲସେ ହୁଏ ଆଉ
ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ଘରେ ସମସ୍ତେ ବହୁତ ଭଲ ଅଛନ୍ତି।
ଭାଇ ଭଉଣୀ ଭାଇ ଭଉଣୀ କେ କେତେଜଣ
ଭାଇ ଭଉଣୀ ତ ମୋର କେହି ନାହାନ୍ତି ଭାଇ ଜଣେ ଅଛନ୍ତି ସାନ ଭାଇ
କୋଉ କ୍ଲାସରେ ପଡୁଛନ୍ତି ସେ?
ସିଏ ଏବେ ତାଙ୍କର ପ୍ଲସ୍ ଟୁ ଜଷ୍ଟ ସରିଲା ଏବେ
ଆଉ ଆପଣ ଏବେ କୋଉ କାମ କରୁଚନ୍ତି ମାନେ କଣ ଚାକିରୀ ବାକିରି
ନାଇ ମୋର ଏବେ ଚାଲି ଚି ପାଠ ପଢା ଚାଲିଚି ସରିନି ସରିବ।
ମାନେ ପ୍ଲସ୍ ଥ୍ରୀ କରୁଚନ୍ତି ଭଲ କଥା ଚାକିରୀ ବାକିରିୀ ୟା ପରେ କରିବେ
ହୁଁ ସେଟା ସରିଲେ ଏବେ ତ ଥାର୍ଡ ରିଡିଆ ରହିଗଲାଣି ସରିଲା ପରେ ଚାକିରି କରିବେ ଆଉ ହୁଁ ମ ଆପଣ କଣ କରୁଛନ୍ତି? ହ ରଜ ତ ଆମର ବହୁତ ବଢିଆ ହୁଁ। ହୁଁ ରଜ ତ ଆମର ବହୁତ ଭଲ ସେ ହୁଏ ବହୁତ ଦୋଳି ବି ପଡ଼େ। ତାପରେ ପୁରା ମହଉତ୍ସବ ବହୁତ ବଡ ଆକାରରେ ହୁଏ।
ବଡ ଆକାରେ ହୁଏ ସବୁ ପ୍ରକାର ଘରେ ପିଠାପଣା ଠୁ ଆରମ୍ଭ କରିକି ସମସ୍ତ‌ ନୂଆ ଡ୍ରେ ପିନ୍ଧନ୍ତି। ରଜ ମନା ହୁଏ ପର୍ବପର୍ବାଣୀ ସବୁ ପାଳନ କର ଓଡ଼ିଆ ପର୍ବ କୁଆଡେ ବୁଲା ବୁଲି କରିବାକୁ ଯାଅ।
ହଁ ବୁଲାବୁଲି କରିବାକୁ ତ ଯାହା ହେଲେ ମାସକୁ ତିନି ଥର ଯାଉ କାରଣ ଏଇଟା ଗୋଟେ ଇଚ୍ଛାନା ଏଇଟା କଣ କେବେ ରଖି ହବ ବୁ
ହଁ ଏଇ ତ ଯୁବକ ବୟସ ସେଇଥିପାଇଁ ବୁଲିବା କଥା ସବୁଆଡେ। ଯାହା ହଉ ପଛ ବଳେ କିଏ ବୁଲି ପାରିବ ନ ବୁଲି ପାରିବ। ଏକାଠି ଥିବେ ନଥି ଥିବେ ସାଙ୍ଗସାଥି
ହୁଁ ସେଇଟା ତ କଥା ବଡ ହେଲା ପରେ ଆଉ କଣ ସାଙ୍ଗସାଥି ପୁଣି ତାଙ୍କୁ ନିଜ କାମରେ ଲାଗି ପଡିବେ ସେଆ କଣ ଟାଇମ ମିଳିବ।
ହଁ ସେମତି ଆଉ ଏମିତି ବାସନ ମଲି ମାନେ ସାଧାରଣ ଭାବରେ କଥା ହେବ ଯି ଏ ବି କଲ୍ କରୁ ଯାହାବି କଲ୍ କରୁ ଏମିତି କଥା ହବ କିଛି ଆସୁ ସୁବିଧା ନାହିଁ ଆଉ କ କଲ ଯେତେବେଳେ ତ କଲେ ଆପଣ କଲ ଟା ଆପଣଙ୍କ ଆଡୁ କାଟିବେନି।
କଣ କହିଲେ। ହୁଁ ହୁଁ କୁହନ୍ତୁ। ହଁ ହଁ ଶୁଭୁଛି।
ହଁ ଟିକେ ମୁଁ ଆସୁନି।
ହଁ ନାଇଁ ଭୟସଟା ଏବେ ଆସୁଛି ମଝିରେ ଟିକେ ସମୟ କଟି ଯାଇଥିଲା ବୋଧେ ଶୁଭୁ ନଥିଲା।
ହଁ ଏମିତି ହୁଏ ଆଉ ଆପଣ ଚାଷବାସ ବିଷୟରେ ସବୁ ଜାଣିଛନ୍ତି ବିଲ ଯୋଉ କାମ ହୁଏ।
ଚାଷ ବାସ ବିଷୟରେ ନାଇଁ ସେମିତି ଅଧିକ କିଛି ଜାଣିନି। ଘରେ କରନ୍ତି ମୁଁ ଏନତି ଖାଲି ବେଳେ ବେଳେ ଟିକେ ଦେଖିଦିଏ।
ଙ୍କର ତଥାପି ପାଠ ପଢୁଛନ୍ତି। ହ୍ୟାଲୋ।
ଆଉ